ହଁ କଣ କରଛୁ?
ମୁଁ ଏଇଠି ବସିଛି ଦାଣ୍ଡପଟେ
ପବନ ହାୱୱ ଖାଉଛୁ।
ହଁ ବାକି ଦିନ ବେଳ ଟାକୁ ଟିକେ ଗରମ ପବନ ବାହାରୁଛି ତ ସେଥିପାଇଁ ଏଇ ଛାଇ ତଳେ ବସିଛି। ଆଉ ଦେହ କେମିତି ଅଛି।
ହଁ ଦିଏ ଭଲ ଅଛି। ଆଉ ତୋ ଦେିହ ଭଲ ଅଛି। କିଛ
ହଁ ମୋର ଏବେ କିଛି ଦିନ ପୂର୍ବରୁ ଟିକେ ଥଣ୍ଡା ହେଇଯାଇଥିଲା।
ହଁ।
ଅ ପାଞ୍ଚ ଛଅ ଦିନ ରହିଲା ଔଷଧଗକା ଖାଉଥିଲି ଏବେ ଟିକେ ଭଲ ଅଛି।
ହଁ ହଁ।
ହଁ ଦେହରୁ ଖାଲି ଟିକୋଲ ମାନେ ତାର ଲକ୍ଷଣ ଟିକେ ଟିକେ ଅଛି ବଟ୍ ମେଡିସିନ ଖାଇବା ସହିତ ସେଇଟା ଭଲ ହେଇଯିବ। ହୁଁ ହୁଁ ଦିଦି ତମକୁ କଣ ମଜାଳିଆ କଥା ଆସେ
ହଁ ମଜାଳିଆ କଥା ହଉଛି ନା ଶୁଣିବାକୁ ଭଲ ଲାଗେ ମଜାଳିଆ କଥା ଯଦି ଜାଣିଛ ବଲେ କୁହ।
ଓହୋ ଗପ କହିବି ଗପ ଶୁଣିବାକୁ ଭଲ ଲାଗେ।
ହଁ କୁହ ବାପ ଯଦି କହିବା ବୋଲେ
ତ କହିବି। ହୁଁ ମୁଁ କହିବି କେତେଟା ଗପ କହିବ ଭିତରୁ ମୁଁ ମୁଁ ଜାଣିଛି ଗୋଟେ ରେବତ କାହାଣୀ ଜାଣିଛି ତାପରେ ଟୁଆ ଟୁ ଗପ ଜାଣିଛି ତାପରେ କଇଁ ଛଗୁ ଠେକୁଆ ଗପ ଜାଣିଛି। ଏଇ ବି ତରୁ ଶୁଣେଇବି।
ଆହୁ ଏମତି ସେ ଇଏ କାହାଣୀ ଟ ଟିକେ କହିଲ କିଆ
ରେବତୀ କାହାଣୀ ଓ ହଁ ମୁଁ ଜାଣିଛି ଯେ ଏତେ ଭଲ ସେ ଜାଣିନି ମୋତେ ସେଇ ଫକୀର ମୋହନଙ୍କ ଫକୀର ସେନା ମୋହନ ସେନାପତିଙ୍କର ଏଟା ଗୋଟେ ଗପ ତାପରେ ଆଗ କାଳରେ ଯୋଉ କ ଥିଲା ତାକୁ ବନ୍ଦ କରିବା ପାଇଁ ଗପଟା ତ ଗ କାହାଣୀ ଉପରେ ଆଧାରିତ।
ଓ ମାନେ ପୁରା ଯଦି କହିପାରିବନି ବୋ କି ଠେକୁଆ ଗପଟା ନହେଲେ ହଉଛି କି ନା କୁହ।
ଠେକୁଆ ଗପ କହିବି?
ହୁଁ।
ଅ ଗୋଟେ ଜଙ୍ଗଲ ଥିଲା। ତ ସେଇ ଯ ଜଙ୍ଗଲ ରେ ଠେକୁଆକୁ କଇଁଛ ଦିଜ ଯାଙ୍କ ସାଙ୍ଗ ହେଇକି ରହୁଥିଲେ। ତ ତାଙ୍କ ତାଙ୍କ ଦିନେ ତାଙ୍କ ଦି ଜଣଙ୍କ ଭିତରେ ପ୍ରତିଯୋଗିତା ହେଲା। କି କିଏ ଅଳ୍ପ ଅଳ୍ପ ସମୟରେ ସେଇ ଆଉ ପା ସେଇ ନଦୀ ପାଖରେ ଥିବା ଗଛ ପାଖକୁ ପହଞ୍ଚି ପାରିବ।
ହଁ।
ଠେକୁଆ କହିଲା କିି ମୁଁ ହଉଛି ସବୁଠୁ ଅଧିକ ଦୃତରେ ଦୌଡ଼ିପାରେ ତ ଏଇ ଠେକୁଆ କଇଁଛ ଟାକୁ ମୁଁ ଆରାମସେ ହରୋଇଦେବି। ବି। ତାପରେ ଠେ କୁଆ କହିଲା ମୁଁ ତ ଧୀରେ ଧୀରେ ଚାଲେ। କିନ୍ତୁ ମୁଁ ତମଠୁ ଅଧିକ ଜଲଦି ପହଞ୍ଚିବା ପାଇଁ ଚେଷ୍ଟା କରିବି। ତାପରେ ଦି ଜଣ ଯାକ ଭି ତାପରେ ଦି ଜଣ ଯାଙ୍କ ଭିତ ରେ ପ୍ରତିଯୋଗିତା ଆରମ୍ଭ ହେଲା। ତାପରେ ସେଇ ଯୋଉଠି ଆରମ୍ଭ ହେଇଥିଲା ସେଇ ନଦୀଟା ପାଞ୍ଚ କିଲୋମିଟର ପାଖାପାଖି ଥିଲା। ତ ଅ କଇଁଛ ପ୍ରଥମେ ପ୍ରଥମେ ଧୀରେ ଧୀରେ ଗଲା କିନ୍ତୁ ଅ ଠେକୁଆ ଜିତିବା ଆଶାରେ ଜୋର ସେ ଦୌଡିଇଗଲା। ତ ଦି କିଲୋମିଟର ପାଖାପାଖି ସେ ଦୌଡିୁଥିବ ତାକୁ ହାଲିଆ ଲାଗିଲା। ସେ ଦେଖିଲା ଆଖପାଖରେ ଦେଖିଲା ସେ ଦେଖିଲା କି କଇଁଛ କୁଆଡେ ଦେଖାଯାଉନି ମାନେ ଭାବିଲା କି କଇଁଛ ତ ବହୁତ ପଛରେ ଅଛି। ମୁଁ ଯାଉଛି ଏଇ ଗଛ ତଳେ ଟିକେ ଶୋଇ ପଡିବି। ତ କଣ ହେଇଯିବ ସିଏ ସ୍ଲୋ ତ ଧୀରେ ଧୀରେ ଆସୁଥିବ ସିଏ ଆସିବା ଭିତରେ ମୁଁ ଯାଇକି ପହଞ୍ଚିଯିବି। ତ ସେ ଗଲା ଗଛ ଆମ୍ବ ଗଛ ଥିଲା ତ ଆମ୍ବ ପ ଥିଲା ସେ ଆମ୍ବ ଖାଇଲା। ତାପରେ ସିଏ ଗଛ ତଳେ ଆରାମ ସେ ଶୋଇ ପଡ଼ିଲା ଏମିତି ଶୋଇ ପଇଲା। ତାକୁ ଏମିତି ଢେର ସମୟ ଲାଗିଲା। ଆଉ ୟା ଭିତରେ କଣ ହେଇଛି କହିଲ ଯୋଉ କଇଁଛ ଟା ସିଏ କଣ ଧୀରେ ଧୀରେ ଏମିତି ଆସିକି ସେଇଠି ଯାଇକି ସେଇ ଜାଗାରେ ପହଞ୍ଚିଲା। ସେ ଦେଖିଲା ଆରେ କଣ କଇଁଛ ମୁଁ କଇଁଛ ହେଇକି ଧୀରେ ଧୀରେ ଚାଲିକି ଏଯାଏ ଆସିଲିଣିି ହାରି। ହେଲେ ଏ ଠେକୁଆ ଭାଇ କଣ ଏଇଠି ଶୋଇଛି। ତାପରେ ସେ ଭାବିଲା କି ହଉ ଠିକ ଅଛି ସେ ଶଉ ମୋର ମଜାକ ଉଡେଇଥିଲା ନା ମୁଁ ଯାଉଛି ପଳେଇବି ଆଗରେ ତାକୁ ଆଉ ଉଠେଇବିନି। ତାପରେ ଏମିତି ଗଲା କେତେ ସମୟ ଗଲା। ସିଏ କଣ ଦିରୁ ତିନି ଘଣ୍ଟା ଯାଏ ସୋଇକି ରହିଲା। ଆମ୍ବ ପେଟେ ଖାଇ ଦେଇଥିଲା ତ ସେଥିପାଇଁ ତାକୁ ନିଦ ଲାଗୁଛି। ତାପରେ ସେ ଉଠିଲା ଉଠିଲା ଆସିକି ସେ ଆଖ ପାଖରେ ଦେଖିଲା ସେ ଭାବିଲା ଭାବିଲା କି କଇଁଛ ଏ ଯାଏ ଆସିନି। ତାପରେ ସେ ପୁଣି ଥରେ ଦୌଡିକି ଗଲା। କିନ୍ତୁ କଣ ହେଲା କହିଲ ଗଲା ଆସିକି କଇଁଛ ପୁଣି ହେଇଠି ଯାଇକି ପହଞ୍ଚି ଯାଇଛି। ଯୋଉଠି ପହଞ୍ଚିବାର ଥିଲା। ତାପରେ ତା ପାଖରେ ଏ ଯେଉଁ ଝିଙ୍କଟା ତାପରେ ତା ପାଖରେ ଝିଙ୍କ ଟା ଥୁଆ ହେଇଛି ନା।
ହୁଁ।
ତାପରେ ସିଏ ଏ ପ୍ରତିଯୋଗିତା ଜିତିଗଲା ବୋଲି। ସେ କହିଲା ହଉ ଠିକ ଅଛି ଅ ତ ମାନେ ସେ ପୁରା ଆଶ୍ଚର୍ଯ୍ୟରେ ଉଣ୍ଡି ଥିଲା। କି କଣ ହେଲା କଇଁଛ ଭାଇ କଣ ଆଗୁଆ ଯାଇକି ପହଞ୍ଚି ଗଲାନି ଠେକୁଆ ଭାଇ କଣ ଏତେ ପଛରେ ଅଛି। ତାପରେ ସେ ଶୋଇଥିଲା ବୋଲି କହିଲା। ତାପରେ ଇଏ ଗଲା ଆସି ସେଇଠି ଯାଇକି ସେ ପହଞ୍ଚି ଯାଇଥିଲା। ତାପରେ କହ କ ତାପରେ ଠେକୁଆ ଅ ଅ କଇଁଛକୁ କହିଲା ଆରେ କଣ ହେଲା ତୁ ମୋଠୁ ବି ଯୋ ଯୋଉ ମାନେ ସ୍ଲୋ ରେ ଆସିକି। ତୁ ଧୀରେ ଧୀରେ ଏତେ ଧୀରେ ଧୀରେ ଚାଲୁଛୁ ମୋ ଅପେକ୍ଷା କିନ୍ତୁ କଣ ମୋଠୁ ଆଗରୁ ବି ପହଞ୍ଚି ଗଲୁଣି। ତାପରେ ସେ କହିଲା କି ହଁ ଠେକୁଆ ଭାଇ ତମେ ମୋର ମଜାକ୍ ଉଡେଇଥିଲ ନା ତ ସେଥିପାଇଁ ତମେ ଶୋଇପଡିଲ ଆଉ ତମ ଶୋଇ ପ ପଡିବାର ଅ ଉ ଶୋଇ ପଡିଥିଲ ଯୋଉ ତାର ଫାଇଦା ଉଠେଇକି ମୁଁ ଆଗୁଆ ଆସିକି ପହଞ୍ଚିଗଲି। ଆଉ ଏଇ ଫଳତିକ ମୋର ଯୋଉ ଯିଏ ଜିତିବ ତା ପାଇଁ ବହୁତ ସାରା ଫଳର ବ୍ୟବସ୍ଥା କରାହେଇଥିଲା। ତ ଫ ସବୁ ଫଳ ବି ତ କଇଁଛକୁ ମିଳିଲା ଏଥିରୁ ଏଥିରୁ କଣ ଶିଖିବାକୁ ଜାଣିଛ ମିଳେ? ଏଥିରୁ ଶିଖିବାକୁ ମିଳେ ଯେ ତମ ଆଖପାଖରେ ଯେତିକି ବି ଅଛନ୍ତି କାହାକୁ କାହା ନିଜଠୁ ବି କେବେ ବି ନିଚ ବୋଲି ଭାବିବା କଥା ନୁହଁ। କି ତମେ ଯାହା କରିପାରୁଛ ସିଏ ତାହା କରିପାରିବନି। ବୋଲି ଏଇଟା ଭାବିବା ଉଚିତ ନୁହଁ।
ହଁ ସେଇଟା ମାନେ ଆମେ ଜଣଙ୍କୁ କହିଲେ କି ସେଇ ସମୟ ଟା ଆମକୁ ଆମର ବି ଆଇଲେ କି ବି ଲୋକ ବି ହଉଛି ନା ମଜାକ୍ ଉଡେଇବେ।
ହଁ। କଇଁଛ ବି ଦେଖେଇଦେଲା କି ସ୍ଲୋ ଚା ଧୀରେ ଧୀରେ ଚାଲିଲେ ମଧ୍ୟ ତମେ ଯଦି କ କଥାଟାକୁ ଉ ଭଲସେ ନ ନବ ତାହେଲେ ଯିଏ ଯାହାକୁ ତମେ ଭାବୁ ନଥିବ କି ଇଏ ଜିତିବ ବୋଲି ସିଏ ବି ଜିତି ଯାଇପାରେ। ଆଉ ମାଉସୀ ତମକୁ କିଛି ଆସେନି ତାହେଲେ।
ମତେ ଗପ ଏକା ଆସେନି।
ଓହୋ ଆଦି ମାଉସୀ ତମକୁ ଝୋଟି ଜଣା।
ଝୋଟି ସେମିତି ଟିକେ ଟିକେ ସେତେ ମତେ ବି ଜଣା ନାହିଁ ଝୋଟି।
ଓହୋ ଆଉ ମାଣବସା ଗୁରୁବାର ହକା କଲେ ବି ତ ତମେ ପକଉଥିବ।
ହଁ।
ଉଁ ହୁଁ ମୁଁ ଅଁ ୟୁଟ୍ୟୁବ ରୁ ଦେଖିକି ଯାହା ଶିଖେ ନହେଲେ ମତେ ବି ଏତେ ଭଲସେ ଆସେନି।
ମୁଁ ଛାଞ୍ଚ ରଖିଚି ସେ ଛାଞ୍ଚରେ ବାଡେଇ ଦଉଚି ମୋତେ ତ ଝୋଟି ଆସୁନି। ନି ଆଉ ନହେଲେ ଅଁ ଏମତି ମୋବାଇଲ ରେ ଦେଖ ଦେଖିକି ନହେଲେ ଇଏ କରିଦିଏ। କି ନହେଲେ ହୋଉଚି ଇଏ କରେ ଯୋଉ କଣ କି ଛାଞ୍ଚ ରଖିକି ଛାଞ୍ଚରେ ନହେଲେ ବାଡେଇ ଦିଏ।
ହୁଁ। ସେଇ ଛାଞ୍ଚରେ କଲେ ବହୁତ ସୁନ୍ଦର ଲାଗେ ନା?
ହୁଁ।
ରଖିଦବ କଲର ପକେଇଦବ ରଙ୍ଗ ପକେଇ ବିଭିନ୍ନ ପ୍ରକାରର ରଙ୍ଗ ପକେଇଦଲା ପରେ ବହୁତ ସୁନ୍ଦର ଭାବ ଝୁଟିଟା ହେଇକି ଆସେ।
ହୁଁ।
ହଁ ତମେ ଅ ଅମ ମାନବସା ଗୁରୁବାର ପାଳନ କରୁଚ? ଉୁଁ ହୁଁ ଗୀତ କିଏ ବୋଲୁଚି ତମେ ନା ତମ ମାମା ବୋଲୁସନ୍ତି?
ନାଇଁ ଉମ ମମି ବୋଲେ।
ଓ ହୋ। ଟିକେ ଦି ଧାଡି ଗାଇ ପାରିବ?
ଏ ମାଣବସା ଆ ଗୀତ?
ହଁ। ମୁଁ କେତିକି ଜାଣିଚି କହିଲ? ନମସ୍ ସ୍ତେ କମଳା ମାଗୋ ସାଗର ଦୁଲନୀ। ତାପରେ
ତାପରେ ଗୀତ ଟା ବି ମୋର ଠିକି ରେ ହୋଉଚି କି ନାଇ ଏ ହେ ମନେ ପଡୁନି ଏମିତି ବହି କି ଦେଖିଲେ କି ଟିକେ ମନେ ପଡିବ।
ମୋର କେବଳ ଏ ଗୋଟାକ ଧାଡି ହିଁ ମନେ ରହେ। ବାକି ଅମ୍ ଏଠି ବିହକାରୀ ଦିଏ ନା ତ ଶୁଣିବାକୁ ଦେଖିବାକୁ ଭଲ ଲାଗେ। ଆଉ ନିଜେ ପଢିଲା ବେଳେ ତାର ମାନେ ଏ ମାନେ ଏଇ ଯୋଉ ନିଜେ ପଢିଲା ବେଳେ ଆଖି ବନ୍ଦ କରିକି ପଢିବ ନହେଲେ ନାହିଁ ଏମିତି ନର୍ମାଲି ସମସ୍ତେ ଯେମତି ପଢନ୍ତି ସେମତି ପଢିବ ମାନେ ପଢିଲା ବେଳେ ଆଖିରେ ଗୋଟେ ତାର ଝଲକ ଆସେ ମାନେ ଯେମିତି ଦି ଜଣ ମନୁଷ୍ୟ ହେଇମାନେ ମାନେ ଅଭିନୟ ଯେମିତି କରନ୍ତିନି ସେମତି ଆସେନି ତ ସେଇଟା ସ ମାନେ ଦେଖିବାକୁ ବୋହୁତ ଭଲ ଲାଗେ। ଯେ ମାଉସୀ ତମର ଆମ ଓଡିଆ ଅ ଅମ୍ ଜାତିରେ ଯେତିକି ବି ପର୍ବପର୍ବାଣୀ ଅଛି ତମର ସବୁଠୁ କୋଉଟା ଅଧିକ ଭଲ ଲାଗେ?
ମାନେ ପର୍ବ?
ହଁ ମାନେ ଏଇଠି ରଜ ପର୍ବ ଅଛି ଆମ ଓଡିଶାର ଅଧିକ ପ ପ୍ରସିଦ୍ଧ। ତାପରେ ରଥ ଯାତ୍ରା ହେଇଗଲା। ତା ବାଦେ ରଥଯାତ୍ରା ତ ବାହାରେବି ହୁଏ। ବାଟ୍ ଆ ଗାଁ ଗହଳିରେ ଏତେ ହୁଏ କି? ତ ରଜ ପର୍ବ ହୁଏ। ନ ହେଲେ ନାଇଁ ଦଶହରା ଆଦି ଦୀପାବଳି ଏ ତାପରେ ଏଇ ଯୋଉ ମାଣବସା ହେଇଗଲା। ତାପରେ ବିଭିନ୍ନ ପ୍ରକାର ଓଷା ହକା ଅଛି ନା ଗଣେଶ ପୂଜା ତାପରେ ସରସ୍ଵତୀ ପୂଜା ଏସବୁ ବି ଭଲ ଲାଗେ ତାପରେ ସ୍ତ୍ରୀ ଲୋକ ମାନେ କରିବା ପାଇଁ ଯୋଉ ସାବିତ୍ରୀ ଓଷା ହେଇଗଲା। ତାପରେ ଭାଇମାନାନଙ୍କ ପାଇଁ ବି ଓ ତା ଅଛି ଯୋଉ ଖୁଦରୁକୁଣି ତ ତମକୁ ସବୁଠୁ ଅଧିକ, କଣ ଭଲ ଲାଗେ?
ମୋତେ ସବୁଠୁ ଖୁଦରୁକୁଣୀ ଉଷା ପର୍ବଟା ଭଲ ଲାଗେ। ଯୋଉ ମାନେ ସଜବାଜ ଯୋଉ ହେଇକି ସାଥି ସାଙ୍ଗ ମାନଙ୍କ ସହିତ ଯୋଉ ମଜା କରିବା ଯୋଉ ବାଣ ଫୁଟେଇବା ସେଇ ମୁହୂର୍ତ୍ତଟା ମୋତେ ବହୁତ ଭଲ ଲାଗେ। ସେଇ ଦିନଟା ଆସିଲେ ମୋତେ ବହୁତ ଭଲ ଲାଗେ।
ଶାଢୀ ହଗା ପିନ୍ଧିଥିବ, ତାର ମୁହଁରେ ସବୁ ଲଗା ଲଗି ହେଇଥିବ, ତାର ମଜା କିଛି ଅଲଗା ନା।
ହୁଁ।
କି ଶାଢୀ ଟା ପିନ୍ଧିଲେ ବହୁତ ମାନେ ଦେହକୁ ସୁନ୍ଦର ଲାଗେ ଭଲ ଲାଗେ ନା।
ହୁଁ ମତେ ସେଇ ପର୍ବ ଦିନ ଆସିଲେ ମତେ ବେଶୀ ଭଲ ଲାଗେ, ଆଉ ମାନେ ଗାଁ କ ଠାକୁର ହକା ଯୋଉ ଆସିଲେ କି ଚୈତ୍ର ମାସରେ ଠାକୁର ହକା ହଉଛି ନା ଗାଁ କ ଆସିଲେ କି ମତେ ବହୁତ ଭଲ ଲାଗେ। ମାନେ ଠାକୁର ଏମତି ଗାଁ। କୁ ଆସିଲେ କି ମାନେ ଇ୍ଛା ହୁଏ ଏମିତି ମାନେ ଗାଁରେ ହଉଛି ନା ଠାକୁର ଏମିତି ରହନ୍ତି କି କେତେ ମଜା ଲାଗ। ଭଲ ଲାଗନ୍ତା କେତେ ମାନେ ଗାଁ ଟା ଇଏ ଲାଗନ୍ତା।
ଦଣ୍ଡ ଠାକୁର ଯୋଉ ଆସନ୍ତି ଭଲ ଲାଗେ ନା।
ହୁଁ।
ଆଉ ମାଉସୀ ଆଉ କିଛି କହିବ କି?
ନା ଆଉ ସେମିତି କିଛି କହିବିନି।
ଓ ହଉ ମାଉସି ରଖୁଛି ଏବେ ତାହେଲେ।
ହୁଁ।